ହ୍ୟାଲୋ। ହ୍ୟାଲୋ।
କୁହ
ଉଁ କଣ କରୁଚନ୍ତି?
ଏଇ ବସିଥିଲି ଆଉ।
ହଁ। ଆଉ ଖାଇସାରିଲେଣି?
ହୁଁ, ଖାଇ ସାରିଲିଣି।
ହ କଣ ଖାଇଲେ?
ଭାତ, ଭଜା, ପଖାଳ ଭାତ।
ଓହୋ। ଭଲ, ପଖାଳ ଭଲ ଦେହ ପାଇଁ।
ତମେ କଣ ଖାଇଲ ଯେ?
ମୁଁ ବି ସେଇ ପଖାଳ ଭଜା।
ଉଁ, ହୁଁ ଆଉ ଖରା?
ଖରା ତ ବହୁତ ଜୋରସେ ହଉଛି ଆମ ପଟେ। ଆପଣଙ୍କ ପଟେ କେମିତି ହଉଛି?
ଆମ ପଟେ ବି ସେମିତି। ଦିନେ ଦିନେ ବର୍ଷା ହେଉଥିଲା ଏଠି ଖରା କଡ଼ୁଛି ପ୍ରବଳ ଆଉ।
ଓ ଆପଣ ଗାଁ ରେ ରୁହନ୍ତି ନା ସହରରେ ରୁହନ୍ତି?
ଗାଁରେ ଅଛି।
ଗାଁ ପରିବେଶ ବହୁତ ଭଲ।
ହୁଁ।
ଆଉ ଆପଣଙ୍କ ଗାଁରେ କଣ ସବୁ ଯାତ୍ରା ହୁଏ?
କାର୍ତ୍ତିକେଶ୍ଵର ପୂର୍ଣ୍ଣିମା, ନିଶାମଙ୍ଗଳ ବାର ।
ହଁ।
କୋଉଠି ଅଛନ୍ତି କଥାଟା ଠିକ ସେ ଶୁଭା ଯାଉନି ଆପଣଙ୍କର।
ହାଲୋ
ହାଲୋ।
ହଁ।
ହାଲୋ।
ହାଲୋ।
ଶୁଭା ଯାଉଛି?
ହୁଁ।
ହଁ କଣ କାର୍ତ୍ତିକେଶ୍ୱର ଯାତ୍ରା କଣ ସବୁ କେମିତି କଣ ହୁଏ?
ଗେଟ ଫେଟେ ହୁଏ ମେଢ ହୁଏ ଠାକୁର ସେତେ ଜାଗାରେ ମେଢ ହୁଏ। ଆଉ ମୀନା ବଜାର ପଡେ, ଯାତ୍ରା ପାଟି ପଡେ।
ହଁ। ଏମିତି ସବୁ ହୁଏ ଆଉ।
ଘରକୁ ସବୁ କୁଣିଆ ବି ଆସୁଥିବେ?
ହୁଁ।
ଭଲ ମଜା ହଉଥିବ ଆଉ
ହଁ।
ଆମ ପଟେ ବି ସେମିତି କାର୍ତ୍ତିକ କା
ଓ ହୋ।
ସେ ଯୋଉ ରାସ - ସ ପୂର୍ଣ୍ଣିମା ସେଇଟା ହୁଏ ରାଧାକୃଷ୍ଣଙ୍କ ରାସ
ହଁ। ଆଉ କଣ ହୁଏ?
ଆଉ ଉ ଉ ଉ ଉ ଦୋଳ ଯାତ୍ରା ହୁଏ। ସେ ଦୋଳଯାତ୍ରା ଆ - ଆ - ଆ ଦୋଳ ଯା ଦୋଳ ପଞ୍ଚୁ ଦୋଳ ଦିଟା ଯାକ ହୁଏ
ଆଚ୍ଛା।
ଚାଷ ବାସ ହଁ ଧାନ ଚାଷ ହୁଏ। ଆଉ ନଦୀ କୂଳରେ ବାଦାମ ଚାଷ ହୁଏ। ଆଉ ସୋରିଷ, ମୁଗ ଏସବୁ ହୁଏ। ଆଉ ଆପଣଙ୍କ ପଟେ କେମତି କଣ ଚାଷ ବାସ ସବୁ ହୁଏ?
ଖାଲି ଧାନ
ଧାନ ହୁଏ ଖାଲି? ଆପଣଙ୍କର ଆପଣଙ୍କ ଘରେ ଧାନ ଚାଷ କରନ୍ତି?
ହୁଁ।
ଆଉ ଉଁ ଆପଣଙ୍କ ଘରେ ସବୁ କିଏ କିଏ ଅଛନ୍ତି?
ବାପା, ବୋଉ, ଭାଉଜ ସବୁ ଅଛନ୍ତି।
ଏ ଆପଣ ମ୍ୟାରେଡ଼୍ ନା ଅନମ୍ୟାରେଡ଼୍? ହଁ।
ଆଉ କଣ କରୁଚନ୍ତି?
ନାଇଁ ଏମିତି ରୋଷେଇ ବାସ ସାରିକି ବସିଥିଲି ଆଉ।
ଓ ହ।
ହଉ ଆପଣ କଣ କରନ୍ତି?
ହଁ ଗାଡ଼ିିଚଲାଏ।
ହଁ।